ହାଲୋ।
ହଁ।
କଣ କରୁଚ?
ଏଇଠି ଆଉ କାମ ସରିଲା ଏବେ ବସିଛି ଆଉ।
ଓହୋ।
ତମେ କଣ କରୁଚ?
ମୁଁ ବି ଏମିତି କାମ କରୁଛି ଆଉ ସକାଳର ଖାଇବା ଟା ବନାଉଛି ଆଉ।
ହଁ ହଁ ହଁ। ହଁ ସକାଳୁ ତ ମୁଁ ତ ପାଞ୍ଚଟାରୁ ଉଠିକି ଝିଅକୁ ରେଡି କରି ତା ପାଇଁ ଟିଫିନ ବନେଇ ତାକୁ ସ୍କୁଲ ଛାଡି ଘରର ସବୁ କାମ ସରି ଠାକୁର ପୂଜା କରି ଆଉ ଛାଡିଲି ତାକୁ ଆଉ।
ଓ ହୋ।
ହଁ। ଆଉ କଣ ଟିଫିନ୍ ବନଉଚ?
ସେ ରୋଷେଇ କଣ ବ୍ରେକ୍ଫାଷ୍ଟ ପାଇଁ?
ହଁ।
ମୁଁ କହିଲି ଏବେ ରୋଷେଇ?
ଚୁଡ଼ା ଉପମା।
ଓହୋ ଆମର ତ ରୁଟି ସନ୍ତୁଳା ଆଉ।
ନାଇଁ ରୁଟି ସନ୍ତୁଳା ବି ଭଲ।
ସବୁବେଳେ ବାପାଙ୍କର ଆମର ଡାଇବେଟିସ ବୋଲି ସେଥିପାଇଁ ରୁଟି ସନ୍ତୁଳା ସବୁବେଳେ।
ଓ ହୋ। ସେ ଝିଅ ପାଇଁ କି ଚୁଡା ଉପମା ହେଲା ଆଉ ସେ ଟିଫିନ ନେଇଗଲା। ଆଉ ସକାଳେ ରୁଟି କ୍ଷୀର ଖାଇଲା ଆଉ।
ହୁଁ।
ତମେ ବନେଇଲ ନା ମାମା?
ନା ସେ ସନ୍ତୁଳା ଆ କଲେ ମୁଁ ଖାଲି
ଓହୋ ଓଃ ବଢିଆ ଆଉ।
ହଁ ମିଶି ମୁଶି କାମ କରିଦବା କଥା ତ।
ହଁ। ଆଉ ଖରା ବେଳକୁ କଣ ରୋଷେଇ?
ହଁ ଖରାବେଳକୁ ସେଇ ଓ ଯୋଉ କହୁନଥିଲି କି ଯୋଉ ସେ ଯୋଉ ରୋଜି ମାଉସୀ ତାଙ୍କ
ହଉ ହଉ
ଯାହା ଯିଏ ମୋ ବୋଉର ମାମୁଁ ଝିଅ।
ହଁ ହଁ ମୁଁ ତାଙ୍କ ଘରକୁ ଯାଇଥିଲି ଜାଣିଲ ଯାଇଥିଲି ଯୋଉ ଗାଁ କୁ ଯାଇଥିଲି। ମୁଁ କହୁଥିଲି ସେ କହିଲେ ସିଏ ମୋ ମାଉସୀ ମାଉସୀ ହେବେ ନା?
ହଁ ହଁ ହଁ ସେ ମା
କହିଲେ, ମୁଁ କହିଲି ତ ତମ କଥା ତାପରେ ସେଠୁ ଚିହ୍ନିଲେ ସେଠୁ ସେ କହିଲେ। କହିଲେ, ହଁ ମୁଁ ତାଙ୍କ ଯାହାବ ଚିହ୍ନିଲି ଯଉ ଆମର
ହଁ, ଲିପୁ ହଁ।
ମୁଁ ପଚାରିଲି ତମ କଥା ତ। ମୁଁ ରୋଜି କି ପଚାରିଲି। ମୁଁ କହିଲି ତମର କଣ ହ ତମକୁ ଚିହ୍ନିଛନନ୍ତି ସମସ୍ତଙ୍କୁ ନାଇଁ ଏମିତିକା ଆଉ।
ହଁ ତା ସେ ଯୋଉ। ଅ ବୋଉଙ୍କ ମାମୁ ପୁଅଙ୍କ ମାନେ ଭାଉଜ ଯିଏ ସେ। ପ୍ରେଗନେଣ୍ଟ ଅଛନ୍ତି ତ, ସ୍ୱାଦ ଖିଆ ଯିବ ହଁ। ତାଙ୍କ ପାଇଁ ମଟନ ଆସିଛି ଯିବ ବୋଲି ଆମ ପାଇଁ ବି ଆସିଗଲା ଟିକେ ଆଉ।
ଓଁ ହଁ କହିଲେ ଆଜି ମଟନ ଅଛି?
ହଁ।
ନାଇଁ ସେି ବି ନେଇଥିଲେ ସାଦକ୍ଷିଆ ମୁଁ ଯେତେବେଳେ ଯାଇଥିଲି ଗାଁକୁ ସେ ବି ନେଇକି ଯାଇ ଥିଲେ ଦି ଯାଆ ଯାକ ସେ ତାଙ୍କର ସମସ୍ତେ ସେମାନେ ବି ଭଲ ଚଳନ୍ତି। ଦେଖିଲି ଯାହା,
ହୁଁ ହଁ ନାଇଁ ଆକ୍ଚଲି, ଦି ଭାଇଙ୍କ ଭିତରେ ବଣ୍ଡିଙ୍ଗ ବହୁତ ଭଲ ତ ଇଏ, ମାନେ ଆଉ କଣ ସେତ ଲଗେଇ ପାରିବେ କି?
ନା ନାଇଁ ବଢିଆ ଭାବରେ ଚଳୁ ହୁନ୍ତି ମୁଁ ଦେଖିଲି ଭାରି ଖୁସି ଲାଗିଲା ଆ ପ୍ରଥମେ, ବାହାଘର ହେଲାବେଳେ ତାଙ୍କର ଏତେ ଘର ନଥିଲା ଆଉ ଗୋଟେ ନୂଆ ଜାଗାକୁ ଘର, କରିକି ଭଲ ଘର ବି କରିଛନ୍ତି ସେଠିକି ଆସିୁଛନ୍ତି ଆ ର ଝିଅ ତାର ଝିଅ। ଭଲ ବି ମିଶିକି ଚଳୁଛନ୍ତି ଆଉ।
ହଁ।
ଆଉ ଏମିତିକା ମୁଁ ତା କଣ ଡାକିଲି ମୁଁ କହିଲି ତମେ କେତେବେଳେ କାକଟ ପୁରରୁ ଆସିଲ ଆସ,
ହୁଁ ହୁଁ ସେ ତାଙ୍କ ଅ ଶାଶୁଘର କଣ ତମରି ଗାଁ ପାଖରେ? କରେ ନା କଣ?
ହଁ ହଁ ଆମ ଘରଠୁ ହାଫ କିଲୋମିଟର ହବ କି ନହବ। ଆମ ହଁ ଆମ ଗାଁ ଶେଷ, ଟା ତାଙ୍କ ଘରର ଆମ ଗାଁ ର ଯୋଉଠି ଶେଷ ତାଙ୍କ ଘର।
ହଁ ହୋ ହୋ ହୁଁ ହୁଁ।
ଅଳ୍ପ ବାଟ ଶହେ କି ଦୁଇଶହ ମିଟର ଖଣ୍ଡ ହବ।
ଓହୋ!
ଆଉ ଯାଏ ଗାଁକୁ ଝିଅ ହଇରାଣ କରେ ବୋଲି କାହା ସା ହେଇକି ଯାଇପାରନି। ସେ ଆମର ଜଣେ ରିଲେଟିଭ ତାଙ୍କରି ଗାଁ ରେ ତ ତାଙ୍କର ବାହାଘର। ହବାର ଥିଲା ତାଙ୍କ ଘରକୁ ସେ ଡାକିଥିଲେ କେମତି ଟିକେ ସେତେବେଳେ ତ ମିଶାକୁସା, ମୁଁ ଆଗ ଗଲି ରୋଜି ଘର ଘରକୁ, ହୁଁ ହ ତାପରେ ସେ ଅପା ଦେଖା ହେଲେ ରୋଜି ଶୋଇଥିଲା ତାକୁ ଡାକିଲେ ଭାଇ ବି ଛୁଟିରେ ଆସିଥିଲେ ଘରକୁ, ଓହୋ ପାର୍ଥ ବି ଥିଲା। ହୁଁ ବଡ ଏକ ନମ୍ବର ପିଲା। ପିଲା ହିସାବରେ ଏତେ ବଢିଆ ତାଙ୍କ ଭଳିଆ ପିଲା ମିଳିବେନି ସାନ ଟିକେ ଅଛି,
ହୁଁ ହୁଁ। ବହୁତ ବଢିଆ ବହୁତ ବଢିଆ,
ଆଉ ପାଠ ଭଲ ଷ୍ଟୁଡେଣ୍ଟ ଭଲ ସ୍କଲାର ପିଲା ସିଏ। ଆଉ ସେ କଣ? ଫାଷ୍ଟ ସାଇନ୍ସ ଫାଷ୍ଟ କ୍ଲାସ ପିଲା ବୋଲି ସେ ପାଇଥିଲେ ଏଇଥିରେ ନା ଆଉ। ଯୋଉ ସେତେବେଳେ ନଥିଲେ କି ଉ ମାନେ ଟିଚର ସଟେଜ ହେଲେ, ବି ଏସ୍ ସି ପିଲା ଯଦି ଓଟିଟି କ୍ଲିୟର କରିଦେବେ, ବି ଏସ୍ ସିର ଫାସକ୍ଲାସ ପିଲା ସେମାନେ ଓଟିଟି କ୍ଲିୟର କରିଦେଲେ ଚାକି,, ଚାକି ସେ ଆଗ ଚାକିରି କରିଥିଲେ ତାପରେ ଟ୍ରେନିଂ ନେଲେ କି ଚାକିରୀ ଥ୍ରୁରୁ ତାଙ୍କୁ, ଟ୍ରେନିଂ ଦିଆହେଲା ଆଉ ମାନେ ସେମାନେ ସିଟି ଗଲେ ପଛରେ। ହଁ। ଯାହାବି ହଉ ମାନେ ସେଟା ଗୋଟେ ଲଗ ଆଉ। ହଁ ଆଉ ଅଧିକ ପଢିବା ପାଇଁ ଘରର ଟିକେ ଆର୍ଥିକ ପରିସ୍ଥିତି ଭଲ ନଥିଲା, ନହେଲେ ସେ ବହୁତ ଭଲ ଷ୍ଟୁଡେଣ୍ଟ ଥିଲେ।
ହଁ।
ତାଙ୍କୁ ଯେତିକି ଫ୍ୟାସିଲିଟି ମିଳିଲା ତା ଭିତରେ ସିଏ ପଢିଲେ ଆଉ। ପଢିକି ତାଙ୍କରି ପଇସାର ଘର ଦ୍ବାର ସବୁ। ଘର ଚଳିବା, ବନ୍ଧୁବାନ୍ଧବ, ବାହାଘର
ତୋ ବୋଉକୁ ମାମୁଁ ଟି ସିଏ ଭାରି ଇଏ ଅଛନ୍ତି ଟାଉଟରି ଲୋକ ହେଲା।
ସେ କଥା ଅଧିକ ଗପନ୍ତି ହଁ।
ହଁ ଟାଉନୁ ତାଙ୍କର ଟିକେ ଏମତି ଘର ଭଙ୍ଗିଆ କାମ ଗୁଡା ଅଛି।
ହଁ ହଁ। ହେ ହେ ଥିବ ଥିବ ସେ ଟିକେ ଗପନ୍ତି ଅଧିକ।
ମୋ ଜେଜେ ହେଲେ କଣ ହବ, କିନ୍ତୁ ଟାଉଟର ଟିକେ।
ତାଙ୍କର ଗୁଣ ଯାହା ଆଉ।
ହଁ।
ନାଇଁ ତମର ସେ ଯୋଉ ତାଙ୍କ ଝିଅ କିନ୍ତୁ ବହୁତ ଭଲ।
ହଁ ଲିପି ଦେଇ ବହୁତ ଭଲ ନା।
ତାଙ୍କର କମ କଥାବାର୍ତ୍ତା, ଧୀର ସ୍ଥିର ଭଲ।
ହୁଁ।
ହୁଁ।
ହଁ ହ
ଯେ ଝିଅ କିନ୍ତୁ ତାଙ୍କର, ସମସ୍ତେ ଦି ଜଣଙ୍କ ଝିଅ ସମସ୍ତେ ବାପାଙ୍କ ଭଲରେ ଆଣିହନ୍ତି।
ଓହୋ ମାନେ କଲରଟା ଆଣି ଏନ୍ତି ଗୋଟେ କିଏ ଗୋଟେ ଗଢଣିଆ ବି ନୁହଁନ୍ତି। ହି ହି ସତ କଥା କହିବା କଥା ନୁହଁ କିନ୍ତୁ ତା ଆକଚୁଆଲି ସେଇଆ ସତ କଥା। ମାନେ ହଁ ବାପା ମାନେ ବି କଣ ଗଢଣ ନାହିଁ ପୁଅ ମାନଙ୍କର କଣ ତାଙ୍କ ବାପା ମାନଙ୍କ କଣ ଗଢଣ ନାହିଁ, କଳା ହେଲେ ବି କିନ୍ତୁ କାହିଁ ପୁଅ ଝିଅ ଗୁଡା କାଇଁନା ଝିଅ କାଟଗୋରୀର ଗଢା ନା ଯୋଉ ହେଲା ପୁଅ କାଟାଗୋରୀ ଗୁରା ଫେସ୍ କଟିଂ ତାଙ୍କର କାଇଁ କଳା ମୋ ଆଡୁ କିଛି ଲାଗେନି।
ନାଁ ଆଉ ସେଇ ହଉଁଛି କଥା। ନହେଲେ କଲର ବହୁତୁ କମ ଆଉ ମାନେ ଆଙ୍କ ବାପା ମା ଯେତିକି ଭଲ ଦେଖାଯାଆନ୍ତି, ପିଲା ଗୁଡା ଜେନେରେସନ ଆଇଛି ଟିକେ ଭଲ ଆସୁଛନ୍ତି ନା।
କଳା ହେଲେ ଚଳିବ ମ ବାକି କେମତି ଫେସ୍ କଟିଙ୍ଗ ଗୋଟେ ଥିବ।
ଶାଗ ନାହିଁ। ବଡ ହେଲେ କିଛି ପିଲା ଛାଆଣ୍ଡେ ହେଇଯିବେ। କିନ୍ତୁ ହଁ ତମ ତମ ମାଉସୀ କିନ୍ତୁ ବହୁତ ପୁରା ନା, ତାଙ୍କ କଲର ହେଲେ ଆଣିଥାନ୍ତେ ମେକଅପ୍ ହେଇଯାଇଥାନ୍ତେ।
ସେ ସୁନ୍ଦରୀଟା ଦେଖିବା ପାଇଁ ନା?
ହୁଁ। ହଁ ହଁ।
ତାଙ୍କରି ଘରେ ପୁରା ଛୁଆରୁ ମୋ ବୋଉ ବଢି ବଢି ପୁରା ବଡ ହେଇଁଛି। ବାହାଘର ଆଠ ଦିନ ଥିଲା ଯାଇଥିଲା। ମାନେ ଆମ ଘରକୁ।
କହୁଥିଲେ କହୁଥିଲେ କହିଲେ, ସେ ମୋ ପିଇସି ଝିଅ ନା କଣ? ଆଉ ସିଏ ଆମ ଘରେ ରହିଥିଲେ କହୁଥିଲେ।
ଏମତି ଆଉ।
ଏଇଠି ପାଠ ପଢି ବଡ ହେଇଁଛି ଆଉ। ସେଥିପାଇଁ ଟିକେ ମାମୁଁ ଘର ଟିକେ ୱିକନେସ ଅଛି ଆଉ।
ହଁ ନୁହଁ ଆଉ କଣ? ଯୋଉ ଯାହା ହେଲେ ତାଙ୍କ ପିଲାଦିନଟା ସେଇଠି କଟିଛି। ହଁ ହୁଁ। ସେଠି ଆଟାଚମେଣ୍ଟ ଅଧିକ ରହିବ। ସ୍ନେହ, ଶ୍ରଦ୍ଧା ଭଲ ପା ଅଧିକ ରହି
ହଁ ଏମିତିରେ ମାମ ତ ସମସ୍ତଙ୍କର ପ୍ରିୟ
ହଁ
ଯିଏ ରହିଲା ଆଉ ଟିକେ ଅଧିକ ପ୍ରିୟ ଆଉ
ହଁ
ହଁ ହୁଁ ହୁଁ ହୁଁ
ହଉ
ତାଙ୍କ ଅ ସିଏ ଯୋଉ ସେ ରୋଜି ମାଉସୀଙ୍କର ଅ ସଏ ଭଉଣୀଙ୍କ ଯ ିଡ଼
ଭଉଣୀିକ ହଁ ହଁ
ହଁ ସିଏ କିନ୍ତୁ ଆେ ସୁନ୍ଦରି ଗୁଳା ଦା ଦିଟା ଜି ର ହଁ ସିଏ ଭାରି ସୁନ୍ଦର ହଁ ସିଏ ସୁନ୍ଦର ଦେଖିବାକୁ ତ ସେଇ କାକତପୁରରେ ରହୁଛନ୍ତି ଆ
ହଁ ତାଙ୍କର ନିଜର ଘର ବନେଇଲୁଣି ବା ତାଙ୍କ ଭଉଣୀଙ୍କର ଜାଗା କିଣିଥିଲେ ଏବେ ଘର ବନଉଛନ୍ତି
ହଁ ଭଲ ହଜବଣ୍ଡ ବି ବହୁତ ଭଲ ସେଠୁ ରବି ରବୁ ଝିଅ ଚଷମା ହେଇ ସେ ବି ବହୁ ଭଲ ନିଚାର ଲୋକ
ହୁଁ
ହଁ
ଆଜ୍ଞା ଆାଇନ୍ତିଗର
ହୁଁ ହଁ ଆଜି ତମର ଖରାବେଳେ ରୋଷେଇ କଣ
ଓେ ହ ଆଜି ହବ ଗୋଟେ ରାାଇ ହବ ବେସର ଦିଆଇକି ପଣସ ମଞ୍ଜି ପୋଇ ଆଳୁ କଖାରୁ ଏମିତି ଦେଇକି
ହୁଁ ମତେ ରାଇସ ମତେ ଟ ଭଲ ଲାଗିବ ହଁ
ହଁ ଏ ଖାଇବା ଟା ଆମକୁ ସବୁବେଳେ ମିଳୁନି ନା
ନା କେବେ କି କିନ୍ତୁ ଲୋକ ଗୁଡାଙ୍କୁ ପସନ୍ଦ ନୁହେ ଏଇ ଜିନିଷ ଗୁଡା
କିନ୍ତୁ ସେଇଟା ହେଲେ ଟିକେ ବଢିଆ ଲାଗେ ତା ଚାରମ ଟିକେ ଅଲଗା
ହଁ କିନ୍ତୁ ଆମ ଝିଅ ଲୋକଙ୍କ ପାଇଁ ସ୍ତ୍ରୀ ଲୋକଙ୍କ ପାଇଁ ଏଡା ଭଲ ଲାଗିବ କିନ୍ତୁ ପୁଅ ଲୋକଙ୍କ ପାଇଁା କଣ ଏଟା ଭଳି
ସେମାନେ ତ ଖାଆନ୍ତିନି ଆଉ ଆମେ ହେଲେ ଖାଇଦବା ସେମାନେ
ଖାଇବେନି କିନ୍ତୁ ଭାରି ଇଏ କରି କହିବେ କଣ ଏଗୁଡା ଅଳଗା କା କରି ପୁଛ
ହଁ ମୁଁ ଗାଁ କ ଯାଇଥିଲି ଖଲେ ଗାଁ ରେ ଟିକେ ଭଲ ଲାଗେ କଣ କି ଖାଦ୍ୟ ପେୟଟା ଟିକେ ଆମ ରୁଚିରେ ମିଳେ ଶାଗ ଭଜା ହଉ କିଏ ଯୋଉ କଖାରୁ ଡଙ୍କ ଏମିତି ସବୁ ପଡିକି ଗୋଟେ ରାଇ ହେଲେ ବଢିଆ ଲାଗିବ ଆଉ ସେଇ ଜିନିଷ ଟା କଣ ଆଉ ମିଳ ମି କି ସବୁବେଳେ ସେଟା ମିଳୁନି ସେ ଦିଇ ଚାରି ପ୍ରକାର ଶାଗ ହେଇଯାଉ ତାକୁ ଟିକେ ମିଶେଇ ମାସେଇ ଭାଜି ଦେେଲେ ବି ସେିଏ ବଢ଼ିଆ ଲାଗେ ସେ ଖାଇବା ଟା ଯିଏ ଖାଇଥିବ ସେିଏ ଝୁରୁଥିବ ଆଉ
ହଁ ହ ହଉ ସମୟ ହେଇଗଲା ଗଲେ କଥା ଖ
ହଁ ହଁ ଠିକ ଅଛି